ଆଉ ହଁ ହଁ ମୁଁ କହିଲି କଣ କି ମୁଁ ଯେତବେଳେ ଆମର କଣ୍ଡାଚୁଆଲ ରେ ଥିଲି କଣ୍ଟ୍ରାକ୍ଟର ଅଣ୍ଡରେ । ତ ଯେତବେଳେ ଏଠି ଏମରଜେନ୍ସି ଦରକାର ହେଲା। ତ କେହି ନଥିଲେ ସେତବେଳେ । ତ ସେଇ ଟାଇମ ରେ ମୁଁ ପଶିଗଲି ଆମର ଥିଲେ ମ୍ୟାନେଜର ସାର୍ ଥିଲେ ପିଡି ସାର୍ ଥିଲେ ତାଙ୍କର ଆମ କଣ କହିଲେ?
ମୁଁ କହିଲି ଚିହ୍ନା ଥିଲେ ବୋଧେ ।
ହୁଁ ଚିହ୍ନା କଣ ଆମେ ସେତବେଳେ କଣ୍ଟ୍ରାକ୍ଟର ଇଏରେ ଥିଲୁ ନା । ତ ଆମେ ସବୁ କାମ କରୁ ତ ସିଏ ବି ଜାଣିଥିଲେ । ତ ସାର୍ କଇଲେ ଆଉ ଗୋଟେ କାମ କର ତମେ ଏଠି ରହିଯାଅ ।
ହୁଁ ।
ଇଏରେ ହେତୁ ରହିଗଲୁ ଆଉ ।
ମୁଇଁ ବି ଖୋଜୁଚି ଯେ ଦେଖୁଚି ଏଗଜାମ୍ ଫେଗଜାମ୍ ଏବେ ଆର ଏଗଜାମ୍ ଗୋଟେ ବାହାରି ଥିଲା ଆରେ ଏଗଜାମ୍ ବାହାର ଥି ହଁ ଆରେ ଏଗଜାମ୍ ବାହାରିଥିଲା ଯେ ମୁଁ ଏ ବର୍ଷ ଦେଲିନି କାହିଁକି ନା ମୁଁ ତାର ପ୍ରାକ୍ଟିସ କରିନେଇନା । ମୁଁ କହିଲି ଆର ବର୍ଷ ଏଡିକି ଯାହା ଏଗଜାମ୍ ଦେବି ଆର ବର୍ଷ ଏ ବର୍ଷ ମୁଁ କିଛି ଏଗଜାମ୍ ଦେଇ ପାରିବିନି କାହିଁକିନା ପ୍ଲସ ଟୁ ପରେ ମୁଁ ତାପ ରେ ସେ ବିଷୟରେ କିଛି ଜାଣିନି । ତ ସେଗୁଡାକ ଆଗ ଷ୍ଟଡି ଗଲା ପରେ ଆର ବର୍ଷ ଆଡିକି ସବୁ ଯାହା ବାହାରିବ ସେଥିରେ ଏଗଜାମ୍ ଦେଇଦେବି ।
ହୁଁ ହୁଁ ଆମର ଏବେ ଆମ ଝିଅ ଦେଇଥିଲା ଟିଚରସ୍ ଟିଚ ରୋଷେଇ କଉଁ ଏଗଜାମ୍ ଦେଇଥିଲା । ବି ଡି ପରୀକ୍ଷା ବି ଡି ପରୀକ୍ଷା ବି ଡି ପରୀକ୍ଷା ଦେଇ ଥିଲା ସେ ତାର ସେଇ ପୁରୀରେ ଏଁ ରହିଥାନ୍ତା। କଲେଜ ରେ କିନ୍ତୁ ତାର ପାଞ୍ଚ ମାର୍କ କମିଗଲା ତାର ହେଇଗଲା ଦି
ହଁ ବା ମାଇନାସ୍ ମାର୍କିଂ ହେଇଯାଉଛି ନା ସବୁଥିରେ ପ୍ଲସ୍ ମାର୍କିଂ ମାଇନାସ୍‌ ମାର୍କିଂ ମାତେ ସେଇଗୁଡା ବହୁତଡର ଲାଗିଲା ଏଥର ଦବାକୁ।
ହେଲାନି ଏଠି ପୁରୀରେ ହେଇଥାନ୍ତା ।
ଉଁ ହୁଁ ।
ସେ ଆମର ଛେକରେ ଗୋଟେ କଣ ହଁ ତ ଆମର ହେଲାନି ଆପଣଙ୍କର ପୁରୀ ସେଇକର ଗୋଟେ ଶ୍ରୀ ଜଗନ୍ନାଥ କଣ ଗୋ ଟେ କଲେଜ ଅଛି ନା ହଁ ହଁ ହୁଁ ସେ ସେ ସେଇଠି ବି ତାର ଗୋଟେ ପରୀକ୍ଷା ଥିଲା ।
ଓ ହୋ ସେ ଏବେ ଦିଲ୍ଲୀ ପଳେଇଲେ?
ନାଇଁ ଯାଇନି ଯିବୁ ଆଉ ତାକୁ ନେଇକି
ଓ ହୋ । ହଁ ଏବେ ତ ତାଙ୍କର ଟ୍ରେନିଂ ପଡିଯିବ ଏବେ ପେମେଣ୍ଟ କିଛି ହେଇନଥିବ ସେ ପାଇବେ। ଟ୍ରେନିଂ ଯିବେ ଟ୍ରେନିଂ ପରେ ଯାଇକି ତାଙ୍କ ଜଏନିଂ ହବ ।
ହଁ ହଁ ସିଏ ଆହୁରି
ମତେ ବି କହୁଥିଲେ ବିଡି ହଁ ମତେ ବି କହୁଥିଲେ ଘରେ ବିଡି କରିବାକୁ ଯେ ମୁଁ ହୁ ନାଇଁ ବିଡି ମୋଦ୍ଵାରା ହବନି । ସେ କୋଉଠି ପୋଷ୍ଟିଂ ଆସିବ ସେଠି ଯାଇକି ରହିବାକୁ ପଡିବ ।
ହଁ ।
ହଁ ମୁଁ ତ ଆଜି ଏକୁଟିଆ ନ ରହିଲେ ହବନି । ମୋ ମାମା କୋଳରେ ନ ସୋଇଲେମତେ ନିଦ ଲାଗୁନି ଆଉ ସେଇଠିକେ ଯାଇକି କେମିତି ରହିବି କାହାକୁ ଜାଣିନଥିବି ମୁଁଟିଉସନ ଗଲେ ବି ମୁଁ ଚୁପଚାପ ବସିଥାଏ। ମୁଁ କାହା ସହ କଥା ହୁଏନି ସେ ଜାଣି ସେ ସେ ବି ଦିଲ୍ଲୀର ଭାଇ ସେ ପଢ଼ଉଛନ୍ତି। ହେଲା ସିଏ ସବବେଳେ ହେନ୍ ମୁଁ କେବଳ ତାଙ୍କ ସହ କଥାହେବି ତାଙ୍କୁଠୁ ବୁଝିବି ଆଉ ସେଠି ପିଲାମାନେ ବସିଥିବେ ମୁଁ କାହା ସହ କଥା ହେବିନି ମୋ ଭଉଣୀ ର ମୋର ଯାଉଛୁ। ଆମେ ଦି ଜଣ ଆଉ ଏତିକି ଆଉ କୋଉ ପିିଲାଙ୍କସ କଥା ଥା ହୁଏନି ମତେ ଗୋଟେ ମାନେ ଅନକମ୍ଫର୍ଟେବଲ ଲାଗେ।
ନିହାତି ମାନେ କାରଣ ଜଣ ଜଣଙ୍କ ସାଙ୍ଗରେ ଜଣେ କଥା ନହେଲେ ସେ ଯାହାହେଲେ ତ କେବେ ଜଣଙ୍କ ସାଙ୍ଗରେ କଥା ହେଇପାରିବନି ନା।
ହଁ।
ଆ ମୁଁ ମୁଁ ଏଇଠି ମୁଁ ମାନେ ମୁଁ ଆପଣଙ୍କୁ ଲଗେଇଲି ମୁଁ ଜାଣିନଥିଲି ଯେ ଆପଣ ହଁ ଗାର୍ଲସ ବୋଲି ହେଲା କି।
ଓହୋ।
ଆପଣଙ୍କ ନାଁ ଟା ଆସୁଛି ନା ବ ସା ମହାରାଣା ହଁ।
ତ ମୁଁ ବି ମାନେ ଭାବିନଥିଲି ମାନେ ମୁଁ ମୁଁ ଆକ୍ଚୁଆଲି ମୁଁ କଥା ହୁଏନି ହେଲାକି ମତେ କଥା ହବା ପାଇଁ ଭଲ ଲାଗେନି ଏତେ।
ଓହୋ ମତେ ସେ ଭାଇ ସବୁବେଳେ କୁହନ୍ତି ତମେ କଥା ହଉନ ଇଏ କରୁନ ସେ କରୁନ ତମେ କେମିତି ପିଲାମାନଙ୍କ ସହ ମିଶି ଯିବ ତମେ ବାହାରକୁ ଗଲେ କଣ କରିବ? ଏମିତି ଧୀରେ ଧୀରେ ମିଶିଗଲେ ମିଶିଯାଏ।
ହଁ। ତ ସେଇଥିପାଇଁ ମୁଁ ଆମର ଅଛନ୍ତି ଏଇ ଗ୍ରୁପ ରେ ଆଉ ଜଣେ ଭାଉଜ ଦି ଜଣ ଅଛନ୍ତି ସିଏ ସେମିତି ମତେ ଫୋନ କରିବେ। କହେ ଆଉ ଆପଣ ଫ୍ରୀ ଅଛନ୍ତି କଥା ହେଇପାରିବା। ଫ୍ରୀ ଅଛି। କଲ କଲେ କଥା ହେଇପାରିବି କିନ୍ତୁ ମୁଁ ଆପଣଙ୍କ ସାଙ୍ଗରେ କଣ କଥାହେବି? ହ ମତେ କଥା ହବାକୁ ଟିକେ ଭଲ ଲାଗେନି। ମାନେ କଣ ଜେନ୍ସ ହେଲେ ଗୋଟେ କ ଥା ହେଇଯିବ ଗୋଟେ ଭଲ ଲାଗିବ ହଁ।
ନାଁ ନାଁ ମୋ ସହ କଥା ହବାକୁ ତ ଏମିତି ଲାଗୁଥିବ।
ଭଲ ଲାଗୁ ଲାଗ ଲାଗୁଛି କିନ୍ତୁ ମାନେ କଖାଟା ଗୋଟେ ଆପଣ ଗୋଟେ କହିଦଉଛନ୍ତି ମୁଁ ଗୋଟେ କହିଦଉଛି ସେଇଟା ମ୍ୟାନେଜ ହେଇଯାଉଛି। ତ ଜଣେ ଜଣେ ଅଛନ୍ତି କିଛି କହିବେନି ତ ମୁଁ ଖାଲି ମାନେ ମୁଁ ଖାଲି ଗୋଟେ କଥା କହୁଥିବି କିନ୍ତୁ ଆପଣ କିଛି ତାର ରିପ୍ଲାଇ ଦଉନଥିବେ। ତ ସେଟା ତ ଗୋଟେ କଥା ପାଇଁ ହଁ ସେଇଭଳିଆ ତ ଆଉ ଜଣେ ସେମିତି ଜଣେ ଭାଉଜ ଥିଲେ। ଆମର ସେଇ ଆପଣଙ୍କ ପୁରୀ ସାଇଡ ର
ଓହୋ
ହୁଁ ତ ସିଏ ସେମିତି ମତେ କଲ କରନ୍ତି ମାନେ ମୁଁ ଖାଲି କହିବି କି ସିଏ ଉଁୁଁ କିଛି କୁହନ୍ତିୁନି ମୁଁ କ ହଁ ତ ମୁଁ ତାଙ୍କୁ ଦିନେ ଫୋନ କରିକି କହିଲି ସେ ମତେ ଫୋନ କଲେ ତାଙ୍କ ଆଡୁ ଯାହାଉ ଆପଣ ପ୍ରିୟ ଅଛନ୍ତି କଥା ହେଇବାରେ ମୁଁ କଲି ଆଜ୍ଞା ଦେଖନ୍ତୁ ମୁଁ ତ ଫ୍ରି ଅଛି ସମସ୍ତେ କଲ୍ କରୁଛନ୍ତି ଆପଣ ବି କଲ କର କିଛି ଅସୁବିଧା ନାହିଁ କିନ୍ତୁ ଆପଣ ମୁଁ ଆପଣ ଗୋଟେ କଥା କହୁଛି କିନ୍ତୁ ଆପଣ ତାର ରିପ୍ଲାଇ ଦଉନାହାନ୍ତି ତ ମତେ ଟିକେ ଭଲ ଲାଗୁନି କଥା ହେବା ପାଇଁ ମୁଁ ତାଙ୍କୁ ଡାଇରେକ୍ଟ ସେଇ କଥା କହିଲି ତ ମୁଁ ଆପଣଙ୍କ କଲ ଟା ଆପଣ କଲ ମତେ କରୁଛନ୍ତି ଆପଣ ତ କିଛି କହିଲେ ତ ମୁଁ କଣ ତ ଆପଣ କିଛି କହିଲେ ତ ମୁଁ କହିବି ନା ତ ମୁଁ ଜଣେ ପଚାରି ମୁଁ ଆପଣଙ୍କୁ କଣ ପଚାରିବି ନାଇଁ ଯେଅ ଆପଣ ଖାଇସାରିଲେଣି କି ସ୍କୁଲ କଲେଜ କି ଯାହା ଯେକୌଣସି କଥା ମୁଁ ଗୋଟେ ପଚାରିବି ତ ତାର ଯଦି ଆଉ କିଛି ରିପ୍ଲାଏ ନ ଆସ
କଲ କରିଥିଲି ସେ ପୁରୀର ଯୋଉ ମନ୍ଦିରଟ
ହଁ ମନ୍ଦିର ସେ କଣ ତ ଭାଇନା ପୂଜା କରନ୍ତି ନା କଣ କହୁଥିଲେ ର
ଓ ହଁ ମୁଁ ବଦି ତାଙ୍କ ସହ କଥା ହେଇଥିଲି ନା କଣ ସିଏ ବି ସେମିତି ଚୁପଚାପ ରହିଲ
ହୁଁ ତ ଜଣେ କଥା ହବ ମାନେ ଦେଖ ଦିଜଣ ଯାକର ଯଦି କୋର୍ଡିନେସନ ନ ରହିବ ଜଣେ ଥା ହେଇପାରିବ କି ତ ମୁଁ ଆପଣଙ୍କୁ ଯୋଉ କଥା ଟା ପଚାରୁଛି ଆପଣ ଯଦି ସେଇ କଥାର ଉତ୍ତର ଟା ନଦେବେ ତାହେଲେ ମତେ ବି ଭଲ ଲାଗିବନି କଥା ହେବା ପାଇଁ କି ଆପଣ ମତେ ଗେ ଗୋଟେ କଥା ପଚାରିଲେ ମୁଁ ଯଦି କିଛି ନ କହିବି ଆପଣଙ୍କୁ ବି ଭଲ ଲାଗିବନି କଥା ହେବା ପାଇଁ
ହଁ ମୁଁ ବି ଏବେ ଯୋଉୋ ଷ୍ଟୋରି ମାନେ ମୋ ଗୋଟେ ଜବ୍ କରଛି ଏବେ ସାମସଙ୍ଗ ରେ ପ୍ରମୋଟର ହିସାବରେ ରହିଛି ତ ମୁଁ ସେଠି ଯାଉଛି ନା ସେଠି ଓପୋ ର ବି ପ୍ରମୋଟରେ ଅଛନ୍ତି ଭିିବୋ ର ବି ପ୍ରମୋଟରେ ଅଛନ୍ତି ମାନେ ତାଙ୍କ ସହ ମିଶିବାକୁ ହ ତ ଅ ଲାଗୁଛି କାହିଁକିନା ମୁଁ ଚାହେ ଯେ ମୁଁ ଯଦି କହୁଛି ସେ ଗୋଟେ ସାଇଟ ମାନେ କଁ କହିଲେ ରେସପନ୍ସ ବହୁତ ଡେରିରେ ଅଛି ତ ମତେଏବେ ମିଶିବାକୁ ବହୁତ ପ୍ରୋବଲେମ ହଉଛି କାହିଁନା ମତେ ଯଦି ମୁ କିହିଲା ମାନେ ସା ମୁଁ ପୁରା ଫ୍ରିଲି ମିଶିଯିବି ତାଙ୍କ ସହ ଆ ଯ ମାନେ ଟିକେନାକୁ ବି ମାନେ ଏ ଏଇ ଟାଇପର ହେବେ ମୁ ଜମା ମିଶିବିନି
ସେଇଟା ତ ମାନେ ଜଣେ କଥା ହେଲେ ଗୋ ଭଲ ଲାଗିବ କଥା ହେବା ପାଇଁ ତ ଆପଣ ଖାଲି କହୁଥିବେ ମୁଁ ଖାଲି ଶୁଣୁଥିବି ମୁଁ ତକହୁଥିବି ଆପଣ ଶୁଣୁଥିବେ ତାର କିଛି ଉତ୍ତର ଆସୁନଥିବ ପ୍ରତି ଉତ୍ତର ତ ଭଲ ଲାଗିବନି କଥା ହେବା ପାଇଁ ଯିଏ ବି ସି ଏ ନା ନା ତ ଆପଣ ମତେଚିହ୍ନିଛନ୍ତି ନା ମୁଁ ଆପଣଙ୍କୁ ଚିହ୍ନିଛି ନା ଆପଣ ମତେ ଦେଖିଛନ୍ତି ନା ମୁଁ ଆପଣଙ୍କୁ ଦେଖିଛି
ସେଇଡ଼ା ତ ସତକଥା ମତ୍ ସେଠି ଏବେ ପୁରା ଅନକମ୍ଫର୍ଟେବଲ ଲାଗୁଛି ମାନେ ମୁଁ ତାଙ୍କ ସହ କଥା ହେବାକୁ ମୁଁ କଁ କହିବି ମାନେ ମୁଁ ଜାଣିପାରୁନି ମୁଁ ଚୁପଚାପ‌‌ ହେ ବସିଛି ତାପରେ ଯଦି କିଛି କଷ୍ଟମର ଆସୁଛନ୍ତି ବି ତାହେଲେ ମୁଁ ଯଦି କଁ ଅର୍ଜେଣ୍ଟ ପଡିଲା ଯୋଉ ବିଷୟରେ ମୁଁ ଜାଣିନଥିବି କିଛି ଗୋଟେ ଆଇଡିଏଫ୍ ସି ମାନେ ସମସ୍ତେ ଫାଇନାନ୍ସ କରଛନ୍ତି ନା ଫାଇନାନ୍ସ କଲେ ଆସିକି ମୋ ପା ସେମାନଙ୍କ ଫାଇନ୍ସ ଯୋଉ ମାନେ କରନ୍ ଆସିକି ଦୋକାନ ରେ ମୋ ପାଖରେ ତ ତାଙ୍କ ନମ୍ବର ନହିଁ ସେଟାଇମରେ ମୁଁ ହେଇଗଲି କହିଦେବି ଦିଦି ଆଉ ଫାଇନାନ୍ସରେ ଯିବ ଆଉ ଟିକେ କଲ୍ କରିଦେବେ ସେବି କିଛି ସମୟ ପରେ କରି ଡାକିଦେବେ ସେ ତାଙ୍କର କରିଦେବେ ନହେଲେ ସେମାନଙ୍କ ତରଫରୁ ରେସ ସ୍ପନ୍ସ ନଆସିଲେ ମୁଁ କେବେ ମିଶି ପାରେନି ଆପଣଙ୍କ ସହ କଥା ହେଇଯାଉଛି କାହିଁକି ହଁ। ଆପଣ ମାନେ ରେସପନ୍ସ ଦଉଛନ୍ତି ନା ସେଥିପାଇଁ ମୁଁ ଆପଣଙ୍କ ସହ ଫ୍ରିଲି କ କଥାଯାଉଛି ନ ହେଲେ ମୁଁ ଜମା କଥା ହେଇ ପାରି
ସେଇଟା ତ ମୁଁ ଜଣକୁ ଗୋଟେ ଗୋଟେ କଥା ଜଣଙ୍କୁ ପଚାରିଲେ ଜଣେ କହିବ ଭଲ ଲାଗିବ କଥା ହେବା ପାଇଁ। ଯଦି ମୁଁ ଏଇନୁ କିଛି ନ କହିଥାନ୍ତି ମୁଁ ତୁନି ହେଇକି ରହିଥାନ୍ତି ନା ମୁଁ କଣ କହିବି ତ ଲେଇ ଥାନ୍ତା ନ ଦ୍ଵିତୀୟବାର ଆପଣ ଆଉ ଫୋନ କରିଥାନ୍ତେ କି ପ୍ରଥମ ଥର ମୁଁ ଆପଣଙ୍କୁ କଲ୍ ଟା କଲି କଥା ହେଲେ ଭଲ ଲାଗିଲା ତ ମୋର ଗୋଟେ କଥା ରହିଲା ହଁ। ତ ମୋର ଗୋଟେ କଥା ଅଧାରେରେ ରହିଗଲା ବୋଲି ଆଜି ଫୁଣି ଆପଣଙ୍କୁ କହିଲେ ନାଇଁ ମୁଁ କଲ୍ କରୁଚି କଲ୍ କରନ୍ତୁ କିଛି ନାହିଁ। ସେଇଭଳିଆ ଭଲ ଲାଗିଲା ବୋଲି ତ ଆପଣ ମତେ କଲ୍ କଲେ ନା ଭଲ ନ ନ ଲାଗିଥିଲେ ଆପଣ କଣ ମତେ କଲ୍ କରିଥାନ୍ତି କି?
ହୁଁ।
ସେଇଆ ହଉଛି କଥା ତାହେଲେ କେତେବେଳକୁୁ ଫୁଣି ଘରକୁ
ନାଇଁ ନାଇଁ ମୁଁ ଘରେ ଏବେ ଅଛି ମ ଆଜି ଟିକେ ନାଗୁ ଛୁଟିରେ ରହିଛି ବର୍ଷା ଜୋରରେ ହଉଛି ନା ମୁଁ କହିଦେଲି କି ଆଉ ମୋର ଦେହ ଭଲ ନାହିଁ ଜର ହେଇଛି ମୁଁ ଯିବିିନି।
ହଁ କାଲି ବି ମୁଁ ଗୋଟେ ଦିନ ଏମିତି କହିକି ଛୁଟିରେ ରହି ଯାଇଥିଲି।
ହଁ କାଇଁ କହିଲେ ସେଠି ମାଉସୀମା ମନ୍ଦିର ଜାଣିଛନ୍ତି? ଯୋଉଠି ଜଗନ୍ନାଥ ପୋଡ ପିଠା ଖାଆନ୍ତି ତା ସାମ୍ନାରେ ସେଇ ଷ୍ଟୋର ଟା ହେଲା ସେ ସାମ୍ନାରେ ପାଣି ପୁରା ଜମୁ ଚି ମାନେ କହିଲା ଭଳିଆ କାଲି ଯାଇଥିଲି ଯୋଉ ପୁରା ରେନିକୋଟ ଥିଲେ ବି ପ୍ୟାଣ୍ଟ ଟା ତ ଓଦା ହବ ନା ମୁଁ ପୁଣି କାର୍ଗୋ ପ୍ୟାଣ୍ଟଟା ପିନ୍ଧିକି ଯାଇଥିଲି ସେ ପୁରା ଅଧା ଓଦା ହେଇଗଲା ସେ ଯାଇକି ମତେ ବାହାରେ କେତେ ସମୟ ଠିଆ ହବାକୁ ପଡିଲା ତାପରେ ଯାଇକି ମୁଁ ଭିତରକୁ ଗଲି
ଠିକ ଅଛି ମୁଁ ତ ଏବେ ଆମେ ତ ଯିବୁ ଏବେ ଫୁଣି ସୁନାବେଶ ଦିନ ମୁଁ ଯିବି।
ସୁନା ବେଶ ଦିନ?
ହଁ ଗଲେ ଫୋନ କରିବି ଆଉ।
ହଁ ହଁ ସିଓର ମୁଁ ବି ବୁଲାବୁଲି କରିବି ମୁଁ ତ ସାଙ୍ଗ ମାନେ ମୋର ଗୋଟିଏ ମାନେ ଫ୍ରେଣ୍ଡ ଏବେ ହେଇଛନ୍ତି ତାଙ୍କ ମାନେ ତପସ୍ଵିନି ବୋଲି ସେ ପୁରା ମାନେ ନର୍ମାଲ ମାନେ ଜଣେ ତାଙ୍କର ତ ସେ ଏଇ ଚୁପଚାପ ରୁହନ୍ତି ମୁଁ ଯେତେ ମିଶିବାକୁ ଚେଷ୍ଟା କଲେ ସେ ମାନେ ଅଳ୍ପ ମିଶନ୍ତି ଏବେ କିନ୍ତୁ ମିସିବା ଏବେସେ ପୁରା ମିଶ
ଆ ତାହେଲେ ସେ ସେ ସେଇ କରେ ସେଇ କର ତ ଆଉ ଆମେ ତ ସାଙ୍ଗ ହେଇଗଲେଣି ସେ କରେ ତ ହଁ ଜଣେ ମୋ ପାଇଁ ଦେଖିଦବ ମୁଁ ସେଇ କରେ ମ୍ୟାରେଜ୍ କରିଦେବି ହେଇଯିବ ।
ଓ ହୋ ହିଁ ହିଁ ହିଁ ହିଁ।
ହିଁ ହିଁ।
ଭାଇ ଝିଅ ମାନେ
ମାନେ ମୋ ଭାଇ ମାନେ ମତେ କହୁଚନ୍ତି ଝିଅ ଗୋଟେ ଝିଅ ଟେ ଠିକ୍ କରିଦେ ଗୋଟେ ଝିଅ ଟେ ଠିକ୍ କରିଦେ ମୁଁ କହିଲି ଭାଇ ମୁଁତ ଏକରେ ନିଜେ ମିଶି ପାରୁନି କାହା ସହିତ କୋଉ ଝିଅ ମାନଙ୍କ ସହିତ ମୁଁ ଯଦି ବି ଠିକ୍ କରିବି ମାନେ ପୂବରୁ ଟେନ୍ଥ ଅ ପ୍ଲସ ଟୁ ଟାଇମ ରେ ମୋ ସାଙ୍ଗ ମାନେ ଥିଲେ ନା ବାସ୍ ନର୍ମାଲ ମାନେ ମୋଠୁ କେବଳ ସାଙ୍ଗ ହୁଅନ୍ତି ଏଥିପାଇଁ ନବମରେ ଗୋଟେ ପିଲାଟେ ମୋ ସହ ସାଙ୍ଗ ହଉଥିଲା ସେ କେବଳ ମୋଠୁ ପାଠ ମାନେ ସିଏ ମୋଠୁ କେବଳ ସମସ୍ତେ ପାଠ ପାଇଁ ହିଁ ସାଙ୍ଗ ହୁଅନ୍ ମାନେ କଣ କହିଲେ ସେମାନେ ଆସି ମୋଠୁ ଯାହା ବୁଝିଆରଥିବ ବୁଝିବେ କାହିଁକିନା ସାର୍ ଯେତବେଳେ ଆମେ ଟୀଉସନରେ ପଢୁଥିଲୁ
ହୁଁ।
ସେ ସାର୍ କହନ୍ତି ଆଉ ଚିନ୍ମୟୀ ତତେ ତ ମୁଁ ବୁଝେଇ ଦେଇଚି ସବୁ ଆଉ ତୁ ସେମାନଙ୍କୁ ବୁଝା ତ ମୋର ଟିକେ ଜଲଦି ମନେ ରୁହେ ମାଥମେଟିକ୍ସ୍ ହୋଉ ଯାହହୋଉ ମୋର ଟିକେ ଜଲଦି ମନେ
ହଁ ହଁ।
ପାଖକୁ ସେ ଟାଇମରେ ଆସେନି ମୋ ମାମା ଖାଲି ମାନେ ପାଟି କରିଚି ତୁ କାଇଁ ତାଙ୍କୁ ପଢ଼ଉଛୁ ତୁ କାଇଁ ଏଇଆ କରୁଚୁ କାହିଁକି ନା ସେମାନେ ଆସିଲା ମାନେ ମୋ ପାଠ ପଢ଼ା ଡିସ୍ଟର୍ବ ହୁଏ ନା ସେଥିପାଇଁକା ମାମା କୁହେ ତୁ ତୋର ଅଲଗା ପଢେ ତାଙ୍କ ପାଖେ କାଇଁ ବସି ପଢୁଚୁ ସେମାନେ ଅଲଗା ଟାଇମରେ ଗପିବେ ମାନେ ପାଠ ପଢା ଚାଲଥିବ ପିଲାମାନଙ୍କ କଥା ଜାଣଥିବେ ଗପିବେ ତ ମୁଁ ସେଠି ଚୁପଚାପ ହେଇ ବସେ ନା ମାମା ସେଥିପାଇଁ ମତେ ପା କଟିଗଲା ତାପରେ ଦି ମାସେ ଖଣ୍ଡେ ଆ ମାନେ ସେ ଆଉ ସେମାନେ ଆଉ ଆସିଲେନି ଘରକୁ। ତାପରେ ଟ୍ୟୁସନରେ ମତେ ସାର୍ କହିଲେ ଆଉ ନହଲେ ତୁ ଟିକେ ତାଙ୍କ ଘରକୁ ଯା ତାଙ୍କୁ ବୁଝେଇଦେ। ଆଉ ମୁଁ ବି ତତେ ବୁଝୋଉଚି ତୁ ତାଙ୍କୁ ବୁଝେଇଦୋବୁ ଆଉ ମୁଁ ଯେତେବେଳେ ଗଲି ସେ କେବଳ ପାଠ ପାଇଁ ଆସିବେ ବସି ଗପିବେ ତାପରେ ମୋଠୁ ପାଠ ବୁଝିଦେଲେ ତାପରେ ଛୁ। ଆଉ ଅଲଗା ଟାଇମରେ ଆପଣ ଯେତେବେଳେ ଡାକିବେ କି ଆଉ ମାମାଲି ଟିକେ ଏଠିକି ଆସେ ମ ଟିକେ ଟିକେ ନାକୁ ଯାଇକି ଆସିିବା ସେଟା ହବନି କିନ୍ତୁ ଯଦି ତାଙ୍କର ଦରକାର ଥିବ ଚିନ୍ମୟୀ ଟିକେ ଆସିଲୁ ମୁଁ ଯାଏ ମାମା ସେମିତିକି କିଛି ନାଇଁ ମୋର ବି ଦରକାର ଥିବ କଣ କିଣିବାକୁ ମାମା ମତେ ପଇସା ଦେଲେ ମୁଁ ଯାଏ, ତ ମୁଁ ଯେତେବେଳେ ଡାକିବ ସେମାନେ ଆ ଆସିବେନି ସେଦିନଠୁ ମୁଁ ସାର୍ ଙ୍କୁ କହିଲି ସାର୍ ମୁଁ କାହାକୁ ବୁଝେଇପାରି ବିନି ମୋ ପାଠ ମୋ ଟାଇମ ହୋଉନି ମୁଁ ସେମାନଙ୍କୁ କେମିତି ବୁଝେଇବି। ସେଦିନଠୁ ମୁଁ ଯୋଉ ଦିନ ସାର୍ ଙ୍କୁ କହିଲି ସେଦିନରୁ ସେମାନେ ମୋ ସହ ମିଶିଲେନି ସାର୍ ବି ମ ତ ମନା କଲେ ଗୋଟେ କେସ୍ କଣ ହେଇଥିଲା ନାଁ ନାଇନଥ୍ ଏଗଜାମ୍ ସରଯାଇଥିଲା ସରିଲା ଯୋଉଦିନ ରେଜଲଟ୍ ବାହାରିଲା ସେଦିନ ଆମେ ପୁରା ଖୁସି ହେଇଯାଇଥିଲୁ ଖୁସି ହେଇକି ଆମେ ସାର୍ ଟ୍ୟୁସନ୍ ଯାଇଥିଲି ଟ୍ୟୁସନରେ ସମସ୍ତେ କହିଲେ ଆଉ ଟିକେ ଚାଲ ସମୁଦ୍ର କୂଳ ବୁଲିକି ଆସିବା ମୁଁ ସେ ଭିତରେ ମତେ କହିଲେ ଆଉ ଚିନ୍ମୟୀ ଆସେ ଯିବା ମୁଁ ଜାଣିିନଥିଲି ସେମାନେ କାହାକୁ ଡାକିବେ ସେମାନେ କାହାକୁ ଡାକିବେ ସେମାନେ କ ଥାଏ ବୋଲି ରାସ୍ତା ସାରା ଗପି ଗପି ଆଉଚନ୍ତି ସେଇ ସ୍ ମାନେ କଥାଟା ସାରଙ୍କ କାନକୁ ଆସିଲା। ସେଠି କଣ ଗୋଟେ ଝଗଡା ହେଇଗଲା ନା କଣ ମୁଁ କହିଲି ମାମାଲି ମୁଁ ୟା ଭିତରେ ପଶିବାକୁ ଚାହୁଁନି ମୁଁ ମୋର ସିଧା ଘରକୁ ଚାଲଲି ତମେମାନେ ପଛରେ ବୁଝାବୁଝି ହେଇକି ଆସ। ମତେ ତା ଭିତରେ ପୁରାନି ମୋ ବାବା ଜାଣିଲା ମାନେ ମୋ ବେକ ମୋଡିଦେବେ। ଆମ ଘରେ ତ ସହଜରେ ପୁରା ଇଏ ନାଁ ଆମ ଘରେ ପୁରା ଷ୍ଟ୍ରିକଟ୍ ନାଁ ହଁ ମୋ ମୁଁ କହିଲି ମୋ ବାବା ଜାଣି ମୁଁ ସେଥିରେ ନଥିଲେ ବି ମୋ ବାବା କହିବେ ତୁ ସେଟ ଠିଆ ହେଇଚୁ ମାନେ ତୋ ବେକ ମୋଡା ହବ। ସେଥିପାଇଁ ମୁଁ ମୋର ଆଗେ ସାଇକେଲ ନେଇ ହଁ ସାଇକେଲ ନେଇ ପଳେଆସଲି ସାଇକେଲ ନେଇକି ଆସିଲା ପରେ ସେ ଠି ଟ୍ୟଉସନଟେ କଥା ପଢିଲା ସାର୍ କହିଲେ କିଏ କିଏ ଯାଇଥିଲେ ମୁଁ କହିଲି ସାର୍ ମୁଁ ଯାଇ ମତେ ପଚାରିଲେ ମୁଁ କହିଲି ସାର୍ ମୁଁ ଯାଇଥିଲି ଆଉ ଏମାନେ ସବୁ ଯାଇଥିଲେ ଆମେ ମିଶିକି ଯାଇଥିଲୁ ସାର୍ ମୁଁ ଜାଣିନଥିଲି ସେମାନେ ଏମତି ଡାକିବେ କାହାକୁ ସେ ତାଙ୍କର କଥା ହେବେ କଣ ଝଗଡା ହେଲା କଣ ନାହିଁ ସେ ବିଷୟରେ ମୁଁ ଜାଣିଲେ ମୁଁ
ଅ-ଅଧିକା ଅଧିକା ଯୋଉ ଅଧିକା ମିଣ୍ଟି ହେଇଗଲାଣି ମୁଁ ଆଉ ଥରେ କଲ୍ କରୁଚି କଣ କହିବ? କହିବେ ଆଉ।
ହଁ ହଁ।
ହୋଉ।